ହୁଁ ପୁଅ ଯିବା।
କି କଣ କରୁଥିଲେ?
ଆମର ଝିଅ ରୋଷେଇ ଚାଲିଛି। ହୁଁ ଭାତ ହଁ ଖାଇସାରିଲିନି ଭାତ ହେ ଡାଲି ହେଲା, ଶାଗ ଭଜା ହେଲା, ବଡି ହେଲା। ପୋଟଳ ଆଳୁ ଭଜା ବସୁଛି। ଆ ବାବା ଆଜି ଭିକ୍ଷା କରିବେ ତ।
ହଁ ହଁ।
ଆଉ ସେଥି ଯୋଗୁ ଆଜି ଟିକେ ଶୀଘ୍ର ରୋଷେଇ ହେଇଛି, ଆଳୁ ବାଇଗଣ ସିଝା ହେଇକି ଚଟଣିଆ ହବବୋଲିକି ସିଏ ହେଇଛନ୍ତି। ।
। ହୁଁ ମୁଁ କହିଲି ଆଜି ଆମେ ମାଟି ଦୀପାବଳି ବିଷୟରେ କଥାହବା।
ହୁଁ।
ହଁ ମାନେ ହଉଛି କଣ ମୁଁ କହୁଛି ଶୁଣନ୍ତୁ, ଦୀପାବଳି ହଉଛି ଆମ ଭାରତର ମାନେ ଆମ ଓଡିଶା ଭାରତର ସବୁଠୁ ବଡ ଗୋଟେ ଲୋକପ୍ରିୟ ପର୍ବ ଦୀପାବଳିକୁ ସମସ୍ତେ ଲୋକ ଅନେଇ ଥାନ୍ତି ଦୀପାବଳି କେବେ ଆସିବ ଆମେ ବାଣ ଫୁଟେଇବୁ ଆମେ ଦୀପ ଜାଳିବୁ।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
ହଁ।
। ଏ ଉ ଫାଷ୍ଟ ଦିନ ଦୀପାବଳି ଦିନ ଦୀପ ଜଳା ହବ ତାପରେ ସେ କେଣ୍ଡ ଦିନ ବି ଦୀପ ଜଳା ହବ।
ହଁ।
କିନ୍ତୁ ଫାଷ୍ଟ ଦି ଫାଷ୍ଟ ଦିନ ପୂଜା ହବ। ସେକେଣ୍ଡ ଦିନ ଖାଲି ଦୀପ ଜଳା ହବ।
ହଁ।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
ଏଇଟା ଆମେ ଏଇଟା ଗୋଟେ ଆଲୌକିକ ପର୍ବ ବୋଲି କୁହାଯାଏ ମାନେ ଏଇଟା ହଁ। ପ୍ରତିବର୍ଷ ଦେଖିବେ କାର୍ତ୍ତିକ ମାସିରେ ଅମାବାସ୍ୟା ତିଥିରେ ଏହି ପର୍ବଟି ପାଳନ କରାଯାଏ। ଦୀପାବଳି ଦେଖିବେ ଅନ୍ଧା ଅନ୍ଧକାର ଉପରେ ଆଲୋକର ଗୋଟେ ମାନେ ପ୍ରଭାବ ଅସତ ତ୍ୟ ଉପରେ ସତ୍ୟର ଆଉ ଅଧର୍ମ ଉପରେ ଧର୍ମର ବିଜୟ ବୋଲି ଏ ଦୀପାବଳିକୁ କୁହାଯାଏ। ଜାଣିଥିବେ ପୌରାଣିକ ଅନୁସାରେ ଅଛି ଯେ ଭଗବାନ ଯୋଉ ଶ୍ରୀରାମ ଚଉଦ ବର୍ଷର ଯୋଉ ବନବାସ ଶେଷ କରି ଆ ରାବଣକୁ ପରାଜିତ କରି ଅଯୋଧ୍ୟାକୁ ଫେରିଥିଲେ। ତାଙ୍କ ଆଗମନରେ ଅଯୋଧ୍ୟା ବାସୀ ମାନେ ଆନନ୍ଦରେ ଘରେ ଘରେ ଦୀପ ଜଳାଇ କି ସ୍ଵାଗତ କରିଥିଲେ ରାମଚନ୍ଦ୍ରକୁ। ସେହି ସ୍ମୃତିରେ ଏଇ ଦୀପାବଳି ଟି ପାଳନ କରାଯାଏ। ଏହି ଦିନ ଅନେକ ଲୋକ ଧନ ଓ ସମୃଦ୍ଧିର ଦେବୀ ମା ଲକ୍ଷ୍ମୀ ଆଉ ଭଗବାନ ଗଣେଶଙ୍କୁ ମଧ୍ୟ ପୂଜା କରନ୍ତି।
ହଁ ଏଇଟା ଏଇଟାକୁ ହିଁ ସମସ୍ତେ ଅନେଇଥାନ୍ତି କେବେ ଦୀପାବଳି ଆସି ହଁ!
ହଁ, ଦେଖିବେ ଦୀପାବଳି ପୂର୍ବରୁ ଲୋକମାନେ ନିଜର ଘର ଦୋକାନ ଆଉ ଏଇ ସବୁ କାର୍ଯ୍ୟାଳୟକୁୁ ସଫା କରି ସୁନ୍ଦର ଭାବରେ ଦେଖିବ ସଜାନ୍ତି। ରଙ୍ଗୋଲି ଅଙ୍କନ କରନ୍ତି ମାଟି ମାଟିର ଦୀପ ଜାଳନ୍ତି।
ବୋହୁତ ଖୁସିର ଦିନ।
ବିଭିନ୍ନ ରଙ୍ଗର ଦେଖିବେ ଆଲୋକମାଳା ଘରକୁ ସଜାନ୍ତି ଯୋଉ ଲିଚୁଲାଇଟ୍ ରେ। ଲୋକମାନେ ଦେଖିବେ ସବୁ ନୂଆ ପୋଷାକ ପିନ୍ଧନ୍ତି। ଆଉ ମିଠା ବିଭିନ୍ନ ପ୍ରକାର ପିଠା କରନ୍ତି।
ତିଆରି ହୁଏ ପିଠା ମିଠା ପିଠା ତିଆରି କରୁ। ଆଉ ଉଁ ସବୁ ଇଏ ରଙ୍ଗେଲୀରେ ଚିତା ପକଉ ଦି ପ ଆଣିିକି ଜାଳୁ ଲିଚୁ ଲାଇଟ୍ ପଡ଼େ।
ହଁ ଦେଖିବେ ପିଠା କରିକି ରାତିରେ ବଡ଼ ବଡ଼ୁଆ ଡାକନ୍ତି ସମସ୍ତେ ଘର ଲୋକ ମିଶିକି।
ହଁ ସବୁ ମାନେ ଯେତେ ରାଗରୁଷା ଭଲମନ୍ଦ ଥାଏ ଏଇ ଦୀପାବଳି ଦିନ ହିଁ
ହୁଁ।
ବଢ଼ିଆ ଲାଗେ ସେ ଦିନ ଟା ହଉଛି ସବୁଠୁ ବୋହୁତୁ ଭ
ହଁ। ଆଉ ଦେଖିବେ ଦୀପାବଳି ମାନେ କଣ ଯୋଉ ଦୀପାବଳିରେ ଦେଖିବେ ଏ ପାଳନ ପରିବେଶ ମାନେ ଦେଖିବେ ବାଣ ଫୁଟେଇକି ପରିବେଶକୁ ବହୁତ ବି ଖରାପ କରନ୍ତି ଉଁ।
ହଁ ବାଣ
ଫୁଟେଇବା ବା ବାଣ ଫଟେଇବା ଦ୍ଵାରା ବାୟୁ ପ୍ରଦୂଷ୍ ଷଣ ହୁଏ ଶବ୍ଦ ପ୍ରଦୂଷଣ ବଢ଼ିଯାଏ ଯାହା ମଣିଷ ପଶୁପକ୍ଷୀ ପରିବେଶ ପାଇଁ କ୍ଷତିକାରକ ହୋଇଥାଏ।
ଲୋକ ବୁଝୁଛନ୍ତି ପର୍ବ ତ ଖୁସିରେ ଫୁଟୋଉଛନ୍ତି ଆଉ।
ହଁ ସେଥିପାଇଁ ଆମେ ମାନେ ସମସ୍ତେ କଣ କରିବା ଦରକାର ନା ଦୀପାବଳି ଦିନ ମାଟିର ଦୀପ ଜାଳିବା ଉଚିତ୍ ଅଳ୍ପ ବାଣ ଫୁଟେଇବା ସ୍ଵଚ୍ଛ ପରିବେଶ ବଜାୟ ରଖିବା ଆମ କର୍ତ୍ତବ୍ୟ
ପିଲା ମାନେ ଯେ ସେଇଟା କଣ ଖୁସି ଦୀପାବଳି ତ ଖୁସି। ତାଙ୍କ ଖୁସିଟାକୁ ଆମେ ମାନେ ଇଏ କରିପାରୁନେ ଆମ ଓଡ଼ିଆ ପରମ୍ପରା ଅନୁସାରେ ଆମେ ମାନେ ଓଡ଼ିଆ ପରମ୍ପରା ମାନେ ଆମେ ଦୀପ ଜାଳିବୁ ବାଣ ଫୁ ବୋହୁତ୍ ଧୁମଧାମରେ ପାଳନ କରିବୁ। ଆମେ ରହିବା ବା ନା।
କିନ୍ତୁ ଆମେ ଦୀପାବଳି ଦିନ ମାନେ କଣ କଣ କରିବା ଉଚିତ ଫାଷ୍ଟ ଘର ଦୋକାନ ଆଖପାଖ ସ୍ଥାନକୁ ସ ଫା କରାଯାଏ ତାପରେ କଣ କରିବେ ନା ଘରକୁ ରଙ୍ଗୋଲି ଫୁଲ ଦୀପ ଆଉ ଆଲୋକମାଳା ମାନେ ଲିଚୁ ଲାଇଟରେ ସଜେଇବା। ସନ୍ଧ୍ୟାବେଳେ ମା ଲକ୍ଷ୍ମୀ ଆଉ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ମାଟିର ଦୀପ ଜଳାଇ ଘରର ଚାରି ପାଖରେ ଦେଖିବେ ରଖାଯାଏ। ନୂଆ ପୋଷାକ ପିନ୍ଧି ପରିବାର ସହ ଖୁସିରେ ପର୍ବ ପାଳନ କରାଯାଏ। ବିଭିନ୍ନ ପ୍ରକାରର ମିଠା ସୁସ୍ୱାଦୁ ଖାଦ୍ୟ ଉଁ ମାନେ ପ୍ରସ୍ତୁତ କରାଯାଏ ଦେଖ୍ ଖିବେ ବଡ଼ବଡ଼ୁଆ ଡକା ହବ ବୋଲି ମିଠା ପିଠା ସବୁ ତିଆରି ହେଇଥାଏ ଘରେ। ଆଉ ବନ୍ଧୁବାନ୍ଧବଙ୍କୁ ମିଠାର ଉପହାର ଦେଖିବେ ମଧ୍ୟ ଦିଆଯାଏ।
ସିଙ୍ଗଡ଼ା ମିଠା ସବୁ ଦିଆ ହୁଏ।
ହଁ।
ସେ ଯୋଉ ଦୀପାବଳି ପର୍ବରେ ଦିଆ ହୁଏ ପିଠା କାକରା ପିଠା ହେରିକା। ତିଆରି ହୁଏ ପୂଜା ହବା ପାଇଁ ବି ଆଉ ସବୁ ଆସେ। ଦୀପାବଳି ଗୋଟେ ଖୁସିର ଦିନ ଯେତେ ତ ଯାହା ଯେତେ ଯେତେ ବାଧାବିଘ୍ନ ଆସିଲେ ବି ସେଇ ଦିନ ହିଁ ସବୁ ଖୁସିରେ ହୁଏ।
ହଁ ଦୀପାବଳି ଦିନ ପରିବାରରେ କଣ ପରିବାର ଓ ସମାଜରେ ପ୍ରେମ ଏକତା ଭାଇଚାରା ବଢେ ସେଠି। ସମସ୍ତେ ଦେଖିବେ ତାଙ୍କ ସାହି ଯାକ ଏକାଠି ମିଶିକି ଟେକନ୍ତି ଏ ବଡ ବଡୁଆ। ସେଥିରେ ଭାଇଚାରା ବଢେ। ଆଉ ଘର ଦ୍ଵାରା ସଫାସୁତୁରା ବି ରହେ। ବ୍ୟବସାୟିକ ବିକ୍ରମ ବଢିଥାଏ। ବାଣ ଫାଣ ଲୋକଙ୍କର ବିକ୍ରି ହୁଏ।
ସୀମିତି ତ ଆମର ଦୀପାବଳି ଆମ ବାରିଘର ଆମେ ଘର ଦୁଆରେ ଝଡାଝଡି କରିବୁ। ପୂଜା କରିବୁ। ପରିଷ୍କାର ପରିଚ୍ଛନ୍ନ କରିକି ବଡ ବଢିଆ ଡକା ହବ। ବଡ ବଢିଆ ଠାକୁର ଘରକୁ ଆସିବେ। ବଡ ବ ଦଡ଼ୁଆ ଡାକୁ ସବୁ ସଫାସୁତୁର ଘର ଦ୍ୱାର ଝଡା ଝଡି ସବୁ ହେଇଥିଲା ଆଠ ଦିନି ଥିବ।
ନା ମୁଁ କଣ ନା ମାନେ ଦେଖିଲ ତାର ନକରାତ୍ମକ କିଛିଟା ଅଛି ଦେଖିବ ଅଧିକ ମାନେ ଆତସ ବାଜି ଅତିକ ମାନେ ସାଉଣ୍ଡ ର ଫୁଟେଇ ବାଣ ଫୁଟେଇବା ଦ୍ଵାରା ବାୟୁ ପ୍ରଦୂଷଣ ବି ହୁଏ। ଧୂଆଁ ବହୁତ ହୁଏ ଦେ ଥିବେ, ବାଣ ଏତେ ଜୋର୍ ସେ ଫିଟାନ୍ତି ଯେ ଘରୁ ବାହାରି ବି ହୁଏନି।
ନିଶ୍ୱାସ ବନ୍ଦ ହେଇଯାଏ ନା? ଏଇ ବାଣ ଫୁଟେଇବେ ନିଶ୍ୱାସ ବନ୍ଦ ହେଇଯାଏ।
ସେଇଆ। ଶବ୍ଦ ପ୍ରଦୂଷଣ ହେତୁ, ବୃଦ୍ଧ ଆଉ, ରୋଗୀ ଆଉ, ଛୋଟ ପିଲାମାନେ ପଶୁପକ୍ଷୀମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏଡେ ଜୋରେ ସାଉଣ୍ଡ କରନ୍ତି ଯେ, ବୁଢାବୁଢୀ ଲୋକମାନେ ବାହାରି ପାରନ୍ତିନି। ତାଙ୍କୁ ମାନେ ଏମିତି ଆଉ ଛୋଟ ଛୁଆ ମାନେ ଏଇ ସାଉଣ୍ଡରେ ସହି ପାରନ୍ତିନି।
ଆ।
ବାଣ ଫୁଟେଇବା ସମୟରେ, ଦେଖିବେ ଦୁର୍ଘଟଣା ହୁଏ। ବେଶୀ ସମୟରେ ଦେଖିବେ ଦୀପାବଳି ସମୟରେ ଗୋଟେ ନିଶ୍ଚିନ୍ତ ଗୋଟେ କେସ୍ ହେଇଥିବ ଯେ, ଯୋଉଥିରେ କି କାହାର ମୁହଁ ଫାଟି ଯାଇଥିବ। କାହାର ମୁହଁ ପୋଡି ଯାଇଥିବ। କାହା ଘରେ ନିଆଁ ଲାଗି ଯାଇଥିବ। କାହା ଚାଳ ରେ ନିଆଁ ଲାଗି ଯାଇଥିବ।
ହଁ ଆମର ଆର ବର୍ଷ ଏଇଠି ଗୋଟେ ପିଲାଟିି ନିଆଁ ଲାଗି ଯାଇଥିଲା। ଦି-ଦି ଭାଇ ସେମାନେ, ଦି ଭାଇଙ୍କର ସାନ ଭାଇର ବୋହୁତ୍ ପୋଡି ଯାଇଥିଲା ତା ମନା ହଉଛି ବମ୍ ବାଣ ଛୋଟ ପିଲାଟା ଆଠ ନଅ ବର୍ଷର ପିଲାଟା ଆତେ ବାପା ମନା କରୁଛନ୍ତି କି ଏ ବାଣ ଫୁଟେଇ ପାରିବୁନି। ସିଏ କିନ୍ତୁ ମାନିଲାନି। ଇଏ କଣ କଲା ଯୋଉ ବାଣ କୁ ଗଲା ସିଏ କଣ କଲା ସେଇ ବାଣଟା ହିଁ ତାରି ଦେହରେ ଆସିକରି ପଡିଲା।
ହଁ, ହଁ।
ମୁଣ୍ଡ ସବୁ ଫୁଟୁକା ହେଇଗଲା, ତାକୁ କଦଳୀ ପତ୍ରରେ ସୁଆଇକି ଆମ୍ବୁଲାନ୍ସରେ ମେଡିକାଲ ନେଲେ। ଭଲ ହେଇଗଲା? ଭଲ ହେଇଯାଇଛି।
ହଁ ଆମକୁ ସେ କଣ କଇଲ, ଚାଳ ଘର ଏମିତି ଦେଖିକି ତା ପାଖରେ ମାନେ ବାଣ ଫୁଟେଇବା କଥା ନୁହଁ। ମାଟିର ଦୀପ ଜଳେଇକି ଘରକୁ ସୁନ୍ଦର କରିବା ଦରକାର। ନା କି ଆମେ ଲିଚୁ ଲାଇଟ୍ ଗଳି ଦଉଛେ ଆଜିକାଲି। ଦେଖ ମହମବତି ଲଗେଇ ଦଉଛନ୍ତି। କିନ୍ତୁ ମାଟିର ଦୀପରେ ଜଳେଇକି ସୁନ୍ଦର ଲାଗେ।
ଆର ହଉଛି ଦୀପାବଳି ର ହଉଛି ଦୀପ।
ହଁ।
ସେହି ହିଁ ସୁନ୍ଦର।
ଏବେ ସିନା ଲିଚୁଲାଇଟ୍ ହେରିଆ ସବୁ ଲଗେଇ ଦଉଛନ୍ତି, କିନ୍ତୁ ସେତେବେଳେ ମାନେ ଆମ୍ ଆମ ଜେଜେବାପାଙ୍କ ଅମଳ, ଆମ ବାପା ମାଙ୍କ ଅମଳରେ ସିଏ କହିବେ ଯୋଉ ଜଡ଼ା ତେଲରେ ଦୀପ ଲଗେଇବେ।
ହଁ ହଁ।
ସିଏ ଏହି ବିଡି କହୁଛନ୍ତି କୁହନ୍ତି ଆମର ଏଇଟା ହୋଉଛି ଦୀପାବଳିର ପରମ୍ପରା ହଉଛି ଯଡା ତେଲରେ ଦୀପ ଲାଗିବ।
କିନ୍ତୁ। ଲିଚୁଲାଇଟ ଯେମିତି ସେମିତି ଆଗକାଳିଆ ଲୋକ ସେମାନେ ନା ଲିଚୁଲାଇଟ ଯେମିତି ସେମାନେ ପସନ୍ଦ କରନ୍ତିନି। ମଫସଲ ସାଇଡରେ ବହୁତ ତାଙ୍କର ନୀତି ନିୟମ। ଇଏରେ ବହୁତ ନୀତି ନିୟମ। ଆଉ ସିଏ ମାସେ ଯାକେ ବେଲିକି ତାଙ୍କର ଯୋଉ ପଇଆ ଅମାବାସ୍ୟା ଅଛି
ହଁ।
ଅମାବାସ୍ୟା ଅଛି ସେ ଅମାବାସ୍ୟା ଠୁ ତାଙ୍କର ମାସେ ଯାକେ ଇସାଣ ଠାକୁର ଭୋଗ ଖାଇବେ ଆଗ ରୋଷେଇ ହେଲେ। ଭୋଗ ଲାଗିବ ତାଙ୍କର ଘର ଦୁଆର ଲିପା ପୋଛା ସବୁ ପରିଷ୍କାର ପରିଚ୍ଛନ୍ନ ହବ ମାସ ଯାକ ମାନେ ହୁଁ ସେ ଇଶାଣ ଘରକୁ ଯିବେ ମାନେ ସିଏ କଣ କରିବେ ବଦୁଳି ଯିବେ ଖାଇ ଖାଇଲେ ସେ ଲୁଗା ପିନ୍ଧିକି ସେଇ ଈଶାନ ଘରକୁ ଯିବେନି। ତାଙ୍କର ବହୁତ ନୀତି ନିୟମ।
ଛୁଆନ୍ତି ଏଇଟା ସତ କଥା କଥା କିି ଯୋଉଁ ଆମେ ଭଗବାନ ଶ୍ରୀରାମ ଯୋଉଁ ଚଉଦ ବର୍ଷ ବନବାସ ସମାପ୍ତ କରି ରାବଣଙ୍କୁ ବଧ କରି ଯୋଉ ଆଯୋ ଅଯୋଧ୍ୟାକୁ ଫେରିଥିଲେ ତାଙ୍କ ସ୍ଵାଗତ ପାଇଁ ଅଯୋଧ୍ୟା ବାସୀ ଘରେ ଘରେ ଦୀପ ଜଳାଇଥିଲେ ଏଇ ଘଟଣା ଟାକୁ ଦୀପାବଳି ପାଳନ କରାଯାଏ କି?
ହଁ ଆଉ ସେଇ ସେଇ ଘଟଣା ଟାକୁ ଦୀପାବଳି ସେଇ ଦିନୁ ତ ଦୀପାବଳି ପାଳନ କଲେନା। ଦୀପାବଳି ଯୋଉ ଦୀ ପ ଲଗେଇକିରି ସ୍ଵାଗତ କଲେ ରାମଚନ୍ଦ୍ରକୁ।
ଆଜ୍ଞା।
ଯେତେବେଳେ ବନବାସରୁ ଫେରିଲେ ଘରେ ଘରେ କେମିତି ଖୁସିର ମହଲ ଖେଳିଗଲା କେମିତି ଘରେ ଘରେ ଦୀପ ଉ ଦାଣ୍ଡ ଦୁଆର ମୁହରେ କଳସ ଦୀପ ଲଗେଇକିରି ମାନେ ବହୁତ ସେ ଉତ୍ସବ ପାଳନ କଲେ।
ହଁ ହଁ। ହଁ ଏଇଟା ପୌରାଣିକ ମତରେ ଅଛି ଯେ ଆମେ ଏଇଥିପାଇଁ ଦୀପାବଳି ପାଳନ କରୁଛୁ ବୋଲି ଆମେ ମାନେ ବି ଶୁଣିଛୁ ନା।
ଏଇଟା ହଉଛି ପୌରାଣିକ ମତ ଭି।
ଗୋଟେ ହଉଛି ମାନେ ଅନ୍ଧକାରରୁ ଆଲୋକ ମାନେ ସେଟା ଦେଖାଯାଏ। ଅସତ୍ୟ ଉପରେ ସତ୍ୟର ସେଦିନ ଅଧର୍ମ ଉପରେ ଧର୍ମର ଜୟ ହୋଇଥିଲା। ସେଥିପାଇଁ ସେଇ କାରଣରୁ ଏଟାକୁ ଦୀପାବଳି ରୂପେ ପାଳନ କରାଯାଏ।
ହଁ ସେଇଟା ହିଁ ମୁଁ ଜାଣିଛି ସେଇଟା ପୁରାଣରେ ଅଛି ସେଇଟା ହିଁ ମୁଁ ଜାଣିଛି। ଦୀପାବଳି ଦିନ ହିଁ ଏମିତି ପାଳନ ହୁଏ ବୋଲି।
ଆମ।
ପଇସା ଦେଲେ।
ଆ କଣ କହିଲେ ଆଣ୍ଟି?
ଖାଇସାଇଲନି?
ହଁ ହଁ ଖାଇଛି ଆଉ। ହଉ ଆଣ୍ଟି ଆଉ ଆପଣଙ୍କ ସହ କଥା ହେଇକି ମତେ ବହୁତ ଭଲ ଲାଗିଲା ଏବେ ମୁଁ ରଖୁଛି ତାହେଲେ ଟିକେ କାମ ଅଛି ପରେ ଫୋନ କରିବି।
ହଉ ହଉ।